ହାଲୋ।
ଆଜ୍ଞା ନମସ୍କାର ଭଲ ଅଛନ୍ତି?
ହଁ ନମସ୍କାର। ଭଲ ଅଛି ଭାଇ ହଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଦେ ହଁ ସମସ୍ତେ ଭଲ ଅଛୁ।
ଆଜ୍ଞା ଆଜ୍ଞା ଆଜ୍ଞା ବୋହୁତ ଭଲ ଅଛି।
ଆଉ
କେମତି କଣ ଆପଣ କଣ କହିଲେ ଆଜ୍ଞା?
କ-କଣ ଖାଇଲେ?
ଆଜ୍ଞା ଆଜ୍ଞା ଏବେ ତ କିଛି ସମୟ ହେଲା ସ୍ନାନ କରିକି ଆସିଚୁ ବର୍ତ୍ତମାନ କିଛି ଖାଇନୁ। ଆପଣଙ୍କ ସହିତ କଥା ହେବା ପରେ ଖାଇବା ହବ। ଆଉ ଆପଣଙ୍କ ଅଞ୍ଚଳରେ, ହଁ ମାମା କଣ ବନେଇଥିବେ ଦେଖିନି। ଆପଣଙ୍କ ଅଞ୍ଚଳରେ ପାଗ କେମିତି ଅଛି?
ହଁ ବର୍ଷା ହୋଉଚି।
ବର୍ଷା ହେଉଚି? ଆଜ୍ଞା ଆଜ୍ଞା ଏପଟେ ମଧ୍ୟ ବୋହୁଳ ମାତ୍ରାରେ ବର୍ଷା ଲାଗି ରହିଚି ଦୁଇ ଦିଲ୍ଲି ହବ ରହିଚି ଆ-ଆପଣ ଖାଇଲେଣି?
ଆମର ଖାଇବା ପ୍ରସ୍ତୁତ ହେଇନି।
ଆଜ୍ଞା ଆଜ୍ଞା ଆଉ କିଛି ସମୟ ପରେ ଖାଇବେ ଆଉ।
ହଁ।
ଆଜ୍ଞା ଆଜ୍ଞା।
ଅବିକା ଆପଣ କୁଆଡେ ଅଛନ୍ତି ମାନେ ମାଳାଞ୍ଚଳରେ ନା
ଆଜ୍ଞା ଏଇ ଗ୍ରାମାଞ୍ଚଳରେ। ଆପଣ ଗ୍ରାମାଞ୍ଚଳରେ ନା ସ-ସହରାଞ୍ଚଳରେ ରହୁଚନ୍ତି?
ସହରାଞ୍ଚଳ।
ଆଜ୍ଞା ଆଜ୍ଞା ଆମେ ତ ଗ୍ରାମାଞ୍ଚଳରେ ଅଛୁ। ଗ୍ରାମାଞ୍ଚଳ ପରିବେଶ୍ ପ୍ରକୃତିର ସୌନ୍ଦ ର୍ଯ୍ୟ ଦେଖିବାକୁ ବୋହୁତ ଭଲ ଲାଗେ। ଆପଣ କେବେ ଗ୍ରାମାଞ୍ଚଳ ଆସିଚନ୍ତି ମାନେ ଏମତି ଭୋଜି କରିବାକୁ ଆ ପାହାଡିଆ ଅଞ୍ଚଳ।
ହଁ ହଁ ଯାଇଚି ଯାଇଚି ଆମର ତ ଗ୍ରାମାଞ୍ଚଳରେ ମୁଁ ରହୁଚି ସହରାଞ୍ଚଳରେ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆପଣ ଦେଖିଥିବେ। ଏ ଗ୍ରାମାଞ୍ଚଳର ସେଇ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ସକାଳର ଦୃଶ୍ୟ ହୋଉ କିମ୍ବା ଏଇ ବର୍ଷା ଦିନର ଅ ସେ ହାଲକା ହାଲକା ଆଉ ପବନ ନଦୀ ସେ ଆ ମାନେ ଗାଧେଇବା ସେ ପାହାଡ ସଖାଳୁ ସକାଳୁ ଉଠି ପାହାଡ଼ ଚଢି ଉପୁରୁକୁ ଯିବା ଆ ସେ ସୂର୍ଯ୍ୟର କିରଣ। ଅଁ ମାନେ ବହୁତ୍ ଭଲ ଲାଗେ ଆନନ୍ଦ ଲାଗେ। ଖୁସି ଲାଗେ। ଆଉ ସାଙ୍ଗସାଥି ମେଳ ହୋଇଯିବା ମିଶିବା। ଆ କିଛି ନିଜ ନିଜ ସାମଗ୍ରୀ ନେଇକି ଯାଇଥିବା ଆଉ ସେ ଠି ରୋଷେଇ କରିକି ଖାଇବା ସେଇ ପାହାଡ଼ ଉପରେ ନଦୀରେ ଗାଧେଇବା ପୁଣି। ଫେରିଆସିବା ବୁଲାବୁଲି କରିବା ସାଙ୍ଗସାଥିଙ୍କ ସହିତ ମେଳ। ଆପଣ ଦେଖିଥିବେ ସାଙ୍ଗସସାଥି ମେଳ ଆଗ ଯେଉଁଭଳି ଭାବରେ ଥିଲା। ବର୍ତ୍ତମାନ ସମୟରେ ସେଇ ସାଙ୍ଗସାଥି ମେଳ ବହୁ ମାତ୍ରାରେ। ଆହ କମି କମି ଆସିଲାଣି। ଆପଣ ଏବେ ନିଜେ କହିଲେ ଯେ ଆପଣ ମଧ୍ୟ ଗୋଟେ ଗ୍ରାମାଞ୍ଚଳର। ଅ ବାସି। ଏ କିନ୍ତୁ ବର୍ତ୍ତମାନ ଆପଣ ସହରାଞ୍ଚଳରେ ରହୁଛନ୍। ତ ଠିକ୍ ସେହିପରି। ଅ ବହୁତ ଗ୍ରାମାଞ୍ଚଳ ଲୋକେ ସହରାଞ୍ଚଳ ଯାଆଁ ତି ନିଜର ପଢ଼ାପଢ଼ି ହୋଉ କିମ୍ବା ନିଜର କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ। ଆ ନିଜ ନିଜର କର୍ମ ହେତୁ ସଫଲତା। ହାସଲ କରିବା ପାଇଁ ବାହାରୁକୁ ଯାଆନ୍ତି କାହିଁକିନା ସବୁ। ରଉ ର ଉପାୟ ଗ୍ରାମା ଅଞ୍ଚଳରେ ନିଜ ସ୍ଥାନରେ ନଥାଏ ତାକୁ ଖୋଜିବାକୁ ପଡ଼ିଥାଏ ଆଗୁକୁ ବଢ଼ିବା। ପାଇଁ ସଫଳ ହାସଲ କରିବା ପାଇଁ। ତ ବିଭିନ୍ନ ଜାଗାକୁ ପ୍ରସ୍ଥାନ କରିବାକୁ ପଡ଼ିଥାଏ। ତ ସେଇଭଳି ଭାବରେ ଆପଣ ମଧ୍ୟ ସହରାଞ୍ଚଳ କୁ ଗଲେ ତ। ଏମ୍ତି ପରି ଭଳି ଭାବରେ। ଅ ସାଙ୍ଗସାଥି ଯୋଉ ମେଳ ବୁଲାବୁଲି କରିବା ସେଇ ସ୍ମୁ ତି ଗୋଟେ ରହିଯାଇଛି ତ ଭାରି ମନେ ପଡିଥାଏ ସେ ପିଲା ଦିନର। ଅ କାହାଣୀ ଛୋଟ ଛୋଟ କଥା ଗୁଡିକ ବର୍ତ୍ତମାନ ସମୟରେ ଆପଣଙ୍କ। ଭଳି ବହୁତ୍ ସାଙ୍ଗସାଥି ଲୋକମାନେ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସ୍ଥାନ ଯାଇ। ରହିଯାଇଛନ୍ତି ନିଜ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତତା ହୋଇଯାଇଛନ୍ ତି ଯାହା ଫଳରେ ବର୍ତ୍ତମାନ ଆମୁକୁ ସେଇ ସାଙ୍ଗସାଥି ମେଳ ବୁଲାବୁଲି। କରିବା ଆ ଯେମତି। କୌଣସି ପ୍ରକାର ଯାତ୍ରା ଆସିଲା ତ ମେଳା ଆସିବ ତ ସେଇ ମେଳାରେ। ଯିବା ବୁଲାବୁଲି କରିବା ହସ ଗମାତ ହବା। ଏଇଗୁଡା ସବୁ ଭାରି ମନେ ପକାଇଥାଏ ଆପଣଙ୍କୁ କିଛି ସ୍ମୁ ତି ଏମତି ରହିଛି ଯୋଉ ସାଙ୍ଗସାଥିଙ୍କ ମେଳ ସହିତ?
ହଁ ରହିଚି ରହିଚି ଏଇ ଆମର। ଆମ ଗ୍ରାମରେ ରାମନବମୀ ହୁଏ। ସେଥିରେ ବହୁତ ସାଙ୍ଗସାଥି ଆସନ୍ତି ବୁଲାବୁଲି କରୁ।
ବିଭିନ୍ନ ପ୍ରକାର ଖାଦ୍ୟ ଖାଉ ଭଗବାନଙ୍କ ଦର୍ଶନ କରୁ। ଆଉ। ଯେତେବେଳେ ସରିଯାଏ ଆମେ ବିସର୍ଜନ କରିବା ପାଇଁ ଯାଉ। କଳସୀ ଯାତ୍ର କଳସୀ ସେତେବେଳେ ଆମେ। ଉଁ ବିସର୍ଜନ କଲା ପରେ ଯେଉଁ। କଳସୀ ପକାନ୍ତି ନଦୀରେ ସେ ପକେଇ ସାରିଲା ପରେ ଏ ଯୋଉ ପଇଡ ଗୁଡାକ ଭାସି ଯାଏ ପାଣିରେ ଆମେ ସେ ନଦୀରେ କୁଦା ମାରିକି ତାହାକୁ ଉ ସବୁ ପଇଡ ଗୁଡାକ ସଂଗ୍ରହ କରିକି ଆଣୁ। ତାପରେ ପାଟିରେ ଦାନ୍ତରେ ଚୋବୋଇ ଚୋବେଇ ଛଡ଼ାଇ ଛଡ଼ାଇ ଖାଉ। ଭାରି ଆନନ୍ଦ ଲାଗେ ସାଙ୍ଗସାଥିଙ୍କ ସହ। ମିଳିମିଶି ଏମିତି ଆନନ୍ଦ ଉପଭୋଗ କରିବାର। ଆ ଏ ଆଜିିକାଲି ଏତେ ହୁଁ ସେଇ ସୁବିଧା ମିଳୁନି ଦୂର ଦୂରାନ୍ତରେ ରହୁଛି ତ ସାଙ୍ଗସାଥି ଏତେ ଭେଟ ହେଇପାରୁନି। ଆଉ ସେଇ ମଜ୍ଜା ଟା ଆଉ ପାଇପାରୁନ୍।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ସମୟ ପରିବର୍ତ୍ତେ ପରିିବର୍ତ୍ତନ ଅ କାଳୀନ ସେଇ ଦୃଶ୍ୟ ଦେଖିବା ସାଙ୍ଗସାଥିଙ୍କ ସହିତ ଦେଖି ବା କିଛି ଭିନ୍ନ ଭଳି ଲାଗେ। ଆଉ ଏକୁଟିଆ ରହି ଦେଖି ବା ତାହା ଗୋଟେ ପ୍ରକାର ଭିନ୍ନ ଲାଗିଥାଏ। ତ ସମୟ ପରିବର୍ତ୍ତେ ପରିବର୍ତ୍ତନ ହୋଇ ଚାଲିଛି। ଆଉ ବିଭିନ୍ନ ଲୋକ ବି ତାଙ୍କର କର୍ମକ୍ଷେତ୍ର ସଫଳତା ପାଇବା ପାଇଁ ଆ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି। ନିଜ ନିଜ ସ୍ଥାନ ନିଜେ ନିଜେ କର୍ମ କ୍ଷେତ୍ରରେ ବ୍ୟସ୍ତତା ବହୁଳ ଭାବରେ ରହିଯାଆନ୍ତି ଲୋକେ ତ ସେଇ ଯୋଉ ସ୍ମୃତି ଗୁଡା ପିଲା ଦିନର ହିଁ ଅ ସ୍ମୃତି ଭଳି ହିଁ ରହିଯାଇଥାଏ। ଆଉ ବହୁତ ମନେ ପକାଇଥାଏ। ଯେତବେଳେ ଆମେ ଏକୁଟିଆ ଅନୁଭବ କରୁ ତ ସେଇ ସ୍ମୃତି ଗୁଡା ଆମକୁ ଭାରି ମନେ ପକାଏ ଆଉ ଖୁସି ମଧ୍ୟ ଲାଗେ ଆଉ ଭାବୁ କି ହଁ ଏହି ଛୁଟି ରେ ହଉ କିମ୍ବା ଏଇ ଯାତ୍ରାରେ ଆମ ସାଙ୍ଗସାଥି ଏକାଗ୍ରତ ହେଇ ଆସିଥିଲେ ଆମେ ମଧ୍ୟ ଏଇଭଳି ଭାବରେ ହସ ଗମାତ ହେଇଥାନ୍ତା ମଜା ମଜଲି ହେଇଥାନ୍ତା ବୁଲାବୁଲି କରିଥାନ୍ତେ ତ ଏଇଭଳି ଭାବରେ ମନୋଭାବ ମନେ ପକେଇ ଦେଇଥାଏ ସେ ସ୍ମୃତି ଗୁଡିକ।
ହଁ।
ଆଜ୍ଞା ଆଜ୍ଞା ଆଉ ଗ୍ରାମାଞ୍ଚଳରେ ଭୋଜି କରିବା ମଧ୍ୟ ବହୁତ ଭଲ ଲାଗେ ଏବେ ଅ ପାହାଡ଼ ଉପରକୁ ହଉ କିମ୍ବା ସେଇ ନଦୀ ପାଖ ଯିବା ଆଉ ସେଠି କିଛି ନେଇଥିବା ସାମଗ୍ରୀ ନେଇ ନିଜେ ନି ଜେ ମାନେ ରୋଷେଇଆ କାହାକୁ ନ ନେଇକି ନିଜେ ନିଜେ ହିଁ ଆ ପରସ୍ପର ହାତରେ ହାତ ମିଳାଇ ରୋଷେଇ କରିବା ଖାଇବା ତାର ଗୋଟେ ମଜା ମାନେ ଅ ଭିନ୍ନ ପ୍ରକାରର ତାର ସ୍ଵାଦ ବି ମଧ୍ୟ ବହୁତ ଭଲ ଲାଗିଥାଏ। ଆପଣଙ୍କୁ କେମିତି ଲାଗେ?
ମତେ ବହୁତ ଭଲ ଲାଗେ ଆମେ ମଧ୍ୟ ଏମିତି ଏ ନୂତନ ବର୍ଷରେ ଭର୍ତି କରିବା ପାଇଁ ଯାଉ ଆମ ଗ୍ରାମର ସମସ୍ତ ଅ ସାନ ଭାଇ ଭଉଣୀ ମାନଙ୍କୁ ନେଇ ଏବଂ ନିଜ ଦେ ରୋଷେଇ କରୁ ବହୁତ ସୁନ୍ଦର ରୋଷେଇ ହୁଏ।
ମତେ ଡାଲମା ରୋଷେଇ କରିବାକୁ ଭାରି ଭଲ ଲାଗେ ଏବଂ ସ୍ଵାଦ ମଧ୍ୟ ସଦ ଯୁକ୍ତ ମଧ୍ୟ ହେଇପାରେ ମୋ ଦ୍ଵାରା।
ଆଜ୍ଞା ଆଜ୍ଞା ଆପଣଙ୍କୁ ତାହେଲେ ରୋଷେଇ ଭଲ ଆସେ।
ହଁ ମତେ ସାଦା ସା ଦା ମାନେ ଯୋଉଟା ସରଳ ଭାବରେ ତଥା ସେ ସେଇ ବାପି ସେ ଗୁଡାକ ଟିକେ ଆସେ ଆଉ ଯାହା ମସଲା ଯୁକ୍ତ ବେଶୀ ମତେ ଏତେ ଭଲ ଆସେନି। ତାର
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ। ତ ମସଲା ଜାତୀୟ ଖାଦ୍ୟ ତ ଯୋଉଟା ଆପଣ କହିଲେ। ସେଇଟା ଖାଇବା ତ ଦେହ ପାଇଁ ହିତ। ଅସୁସ୍ଥତା ଆସିଥାଏ ଦେହ ପାଇଁ। ତ ସେଇଟା ତ ଖାଇବା କଥା ନୁହଁ ଯୋଉଟା ଆପଣଙ୍କୁ ଆସୁଛି କହିଲେ ସେଇଟା ବହୁତ ଭଲ ଖାଇବା ଆଉ ଦେହ ପାଇଁ ମଧ୍ୟ ବହୁ ବହୁତ ଭଲ ଯେମିତି ଗ୍ରାମାଞ୍ଚଳରେ ଦେଖିବେ ଖାଦ୍ୟ ଯୋଉଟା ଆପଣ ମତେ ମନେ ପକେଇଲେ। ମୁଁ ଆଉ ଗୋଟେ କଥା ମତେ ମନେ ପଡ଼ିଲା ମୁଁ ତ ସେଇଟା କହିବା ପାଇଁ ଚାହୁଁଛି। ଅ ଖାଦ୍ୟ ଯଦି ଦେଖିବା ତାହେଲେ ଆ ସହରାଞ୍ଚଳରେ ସାର ଜାତୀୟ ଖାଦ୍ୟ ବହୁଳ ମାତ୍ରାରେ ମିଳି ଯାଇଥାଏ। ଯୋଉଟା କିି ଗ୍ରାମାଞ୍ଚଳରେ ନିଜ ନିଜ ବାରି ବଗିଚା ଥାଏ। ବିଲ ଥାଏ ତ ହଳ କରନ୍ତି ଚାଷ କରନ୍ତି ପରିବା ମଧ୍ୟ ଲଗେଇଥାନ୍ତି। ତ ବିନା ସାର ଜାତୀୟ ଖାଦ୍ୟ ଆମକୁ ମିଳିଯାଇଥାଏ ତ ଯୋଉଟା କି ଅ ସହରାଞ୍ଚଳରେ ବହୁତ କମ୍ ଥାଏ ମିଳି ହିଁ ନଥାଏ। ଆ ଯେମିତି କିି ପରିବା ହେଇଗଲା। ଯେ କୌଣସି ପରିବା ବିଭିନ୍ନ ପ୍ରକାର ବାଇଗଣ ହଉ ଫୁଲକୋବି ହଉ। ସେଇ ପତ୍ରକୋବି ହଉ ଏ ବାରି ପୋଟଳ ହଉ। ଏଗୁଡା ନିଜେ ନିଜେ ତୋଳି ଆଣିବା କଲରା ହଉ। ନିଜେ ନିଜେ ନିଜ ହାତରେ ନିଜ ବାଡିରୁ ତୋଳି ଆଣିବା ରୋଷେଇ କରିବା ତାର ସ୍ଵାଦଟା ଭାରି ଭିନ୍ନ ଲାଗେ ଆଉ ଦେହ ପାଇଁ ମଧ୍ୟ ବହୁତ ଶ୍ୱାସ୍ଥ୍ୟ ଯୋଉଟା କିି ଆମେ ଅ ବିନା ସାରରେ ଖତ କରିଦି ଥାଉ ଖତ ଦ୍ଵାରା ହିଁ ହେଇଥାଏ ଆଉ ସାର ତ ସହରାଞ୍ଚଳରେ ଅଧିକାଂଶ ପକାଇଥାନ୍ତି। ବିନା ସାରରେ ତ ହୋଇନଥାଏ ବାହାରେ କିନ୍ତୁ ଗ୍ରାମାଞ୍ଚଳରେ ଯେହେତୁ ଆମେ ନିଜେ ନିଜେ ଖାଉ ତ ଆମେ ସାର ବ୍ୟବହାର କରୁନା। ତ ସେଇଗୁଡା ବହୁତ ଭଲ ଲାଗେ ଯେମିତି ଦେଖିବେ ସହରାଞ୍ଚଳରେ ଚାଳିଶ ବର୍ଷ ହେଇଗଲା ତ ବହୁ ମାତ୍ରାରେ ରୋଗ ପଳେଇ ଆସେ। ଏ ଡାକ୍ତରଙ୍କ ପାଖକୁ ଯିବାକୁ ପଡେ ଡାକ୍ତରଖାନା କୁ ଯିବାକୁ ପଡେ ବାରମ୍ବାର। ଯିବାକୁ ପଡେ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ପଡେ। ତେତ ସେ ସବୁ ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ଲୋକ ଅ ପ୍ରାୟ ନବେ ବର୍ଷ ହୋଇଗଲେ ମଧ୍ୟ ଗୋଟେ ମଧ୍ୟ ରୋଗ ଆସିନଥାଏ। ତାଙ୍କ ପୁରା ମାନେ ବହୁତ ଭଲ ଭାବରେ ଥାଆନ୍ତି। ଏବେ ମଧ୍ୟ ଅଛନ୍ତି ଶହେ ବର୍ଷ ହେଇଗଲେ ମଧ୍ୟ ବହୁତ ଭଲ ଭାବେ ରେ ସେମାନେ ଅ ଚଲାବୁଲା କରନ୍ତି କାମ ମଧ୍ୟ କରିଦିଅନ୍ତି। ତ ସେଇଗୁଡା ଦେଖି ଭାରି ଭିନ୍ନ ଲାଗେ ଯେ ହଁ ଲାଗେ ଗେ ହଁ। ଯେ ଗ୍ରାମାଞ୍ଚଳର ସେଇ ବିନା ସାର ଜାତୀୟ ଖାଦ୍ୟ ଦ୍ଵାରା କିଛି ଦେହକୁ ଅସୁସ୍ଥତା ଦେଖଉନି ଆଉ। ଦେଖି ବହୁତ ଖୁସି ଲାଗେ ଯେ ଅ ଏହାର ଭିନ୍ନତା ଏଟା କିି ସହରାଞ୍ଚଳ ଆଉ ଗ୍ରାମାଞ୍ଚଳ ମଧ୍ୟରେ ଯୋଉ ଭିନ୍ନତା ଅଛି। ଏ ତାହା ଦେଖି କିଛି ଆପଣଙ୍କୁ କେମିତି ଲାଗୁଛି ମାନେ ଆ ଭିତରେ କଣ ତଫାତ୍ ଅଛି ଆପଣଙ୍କୁ ଠିକ ଲାଗୁଛି?
ହୁଁ ନାଇଁ। ମତେ ବହୁତ ଫରକ ଲାଗୁଛି ଆଉ ଗ୍ରାମାଞ୍ଚଳର ଜୀବନ ଯାପନ ବହୁତ ଭଲ।
ଆଜ୍ଞା ଆଜ୍ଞା ନିହାତି ଭାବରେ।
ଆମର
ଆପଣ ନିଜେ ବି ଦେଖିଥିବେ ଆଜ୍ଞା ଆଜ୍ଞା।
ହ ମୁଁ ଆପଣଙ୍କୁ ଯୋଗାଯୋଗ କରିପାରେ କି?
ଆଜ୍ଞା ଆଜ୍ଞା ହଉ ବର୍ତ୍ତମାନ ମୁଁ ରଖୁଛି ଆଜ୍ଞା ନମସ୍କାର।
ଆଜ୍ଞା।